ଆଜ୍ଞା ନମସ୍କାରେ।
ଶୁଭିଲା।
ହଁ ଶୁଭୁଛି କୁହନ୍ତୁ। ହାଲୋ।
କଣ କରୁଛ ହଁ ଶୁଭୁଛି କଣ କରୁ ଚ?
ଡ଼ିଉଟି ବାହାରିଲି। ଡ଼ିଉଟି ବାହାରିଲି।
ଅହଁ। ଖାଇଛ କଣ ଖାଇଛ?
ଏଇ ପଖାଳ ଭାତ ମିିଚର ଆଉ ଆଳୁ ପୋଡା ହୁଁ।
ଏଇ ପାଗରେ ତ ଗରମ ଭାତ ଖାଇବା କଥା କେମିତି ପଖାଳ ଭାତ।
ଆଉ ଘରେ ଯାହା କରିକି ଦେଲେ ସେଇଆ ଖାଇବା କଥା ଆମ ଆଡେ ତ ବର୍ଷା ଜବର।
ବର୍ଷା ଜୋରେ ଏବେ ହଉଛି ବର୍ଷା।
ନାଇଁ ଏବେ ହଉନି ଏବେ ଛାଡି ଯାଇଛି।
ହଁ ହଉ।
ହୋଉ ସ ସଦା ବେଳେ ଆଉ ବର୍ଷାଟା ହବ? ବର୍ଷା ର ଟାଇମ ହଉଚି ପା ଉପରବଳି ବର୍ଷା ହବ ନା ଆଉ।
ହଁ ହଁ।
ଆଉ ସକାଳଓଳି ବର୍ଷା ହେଲେ ଲୋକ କାମ ଦାମକୁ କେମିତି ଯିବେ।
ହୁଁ। ଆଉ
କୁହନ୍ତୁ।
ହଁ କଣ କୁହ?
ଆଉ ପୁଅ
ପୁଅଟା ଏଇନା ଉଠିଲା।
ଅ
ଯା ଯାଉଚି ମୁଁ ତାକୁ ବ୍ରସ୍ କରେଇବି ଖୋଇଦେବି
ହୁଁ ଅଁ।
ହଁ। ଆଉ କଣ କୁହ ଆଉ କଉ ଦିନ ଗୋଟେ ଭୋଜି କରିବା ଚାଲ କୁଆଡେ ଜଙ୍ଗଲ ଆଡେ।
ଆଉ ଭୋଜି ସଣ୍ଡେ ଦିନ ଚାଲ।
ହଉ ସଣ୍ଡେ ଦିନ କୋଉଠି କରିବା?
ଏଇଁ ତାରେଣୀ ମନ୍ଦିର ପଛ କରେ।
ହଉ କେମିତି କଣ ଆଇଟମ କରିବା କେମିତି କାହାକୁ ଡାକିବା କୁହ
କାହାକୁ କଣ ଆଉ ତମର ଫାମିଲି ଆମର ଫାମିଲି
ହଁ। ହଉ ସଣ୍ଡେ ଦିନ ତ ମୁଁ ଆଇଁଷ ଖାଉନି
ଆଉ
ନାଇଁ ନାଇଁ।
ତାହେଲେ କଣ କିମିତି କରିବା ତାହେଲେ ମୋର ତ ସଣ୍ଡେ ଦିନ ଛୁଟି ରହୁଚି।
ନାଇଁ କରିବା ତାହେଲେ ତମେ ମାନେ ଆଇଁଷ ଖାଇବ ମୋ ପାଇଁ ସାଧା କରିଦବ ଛତ
ହଁ ତମ ପାଇଁ ସାଧା ଛତୁ, ପନିରି ଏଇରା କରିଦବା ଆଉ କଣ?
ହଁ। ହଁ ମୁଁ କଥା ହେଇ ଯାଉଚି ଘର ସହ ତମେ କଥା ହେଇଯା
ହଁ ଆମେ ରେଡ଼ି ସଦାବେଳେ।
ହିଁ ହଁ ତାପରେ ଜିନିଷ ପତ୍ର ସବୁ ଇଏ କରିଦବା କେତେ କଣ ପଇସା କରିବା କଥା ହେଇଯିବା ଆଉ।
ହଁ ପଇସା କେତେ ଟଙ୍କା ତିନିଷ ନେଖେ କଲେ ଯାତେରା।
ତିନିଶ କଣ ପାଇବ ଯାହା ହେଲେ ପନ୍ଦରଶହ ଦି ହଜାର ନକଲେ ହବନି।
ଜଣକା।
ନାଇଁ ଜମାନ ତମକୁ କହୁଥିଲ ଜଣକା ତିନିଶ ନା ଟୋଟାଲି ହି ଫ୍ୟାମିଲି ତିନିଶ।
ନାଇଁ ନାଇଁ ଜଣକା ତିନିଶ ନା ଟୋଟାଲି ଫ୍ୟାମିଲି ତିନିଶ ହେଲେ କେମିତି ହବ।
ହଁ ହଁ। ଆଉ ତାହେଲେ କରିବା ଆଉ।
ତମ ଫ୍ୟାମିଲି ରେ ଏକ ଦୁଇ ତିନି ଚାରି ପାଞ୍ଚ ଛଅ।
ହୁଁ।
ତମର ହେଇଗଲା ପା ପନ୍ଦରଶ
ହଁ।
ତମର ହେଲା ପନ୍ଦରଶ ଆମର ହେଲାଣି ପନ୍ଦରଶ।
ହୁଁ।
ହେଲେ ତିନି ହଜାର ହେଲାଣି ଆଉ। ଘରୁ ତ ଚାଉଳ ନେଇଯିବା ଖାଲି ଏ ତେଲ ମସଲା ଟିକେ କିଣା ହବ ଆଉ
ଆଉ ଜିନିଷ ପତର ସବୁ ଡେକଜି ହଉ କ ମୁଁ କହିଲି ଜିନିଷ ପତ୍ର ସବୁ ଡେକଜି କଢେଇ କେମିତି କଣ କିଣିବା?
ହେରା କିଣିବା କଣ ହେରା ତ ଘରୁ ନେଇକି ଯିବା।
ହଉ ସଣ୍ଡେ ତାହେଲେ ଥାନ ଭୋଜି ତାହାଲେ।
ହୁଁ ସଣ୍ଡେ ଦିନ ପୁରା ଫାଇନାଲ କରିଦିଅ ଭୋଜି କରିବା।
ଆମ ଘର ସହ କଥା ହଉଚି ଆମ ଫ୍ୟାମିଲି ତମ ଫ୍ୟାମିଲି ମିଶିକି କରିବା ଆଉ।
ହଁ ନହେଲେ ଷଣ୍ଡ ଦିନ ଚାଲ ଯିବା ପୁରୀ।
ଚାଲ ଯିବା ଆମେ ତ ଦି ଦିନ ହେଲା ବାହାରିକି ଯାଇପାରୁନୁ ଡୋରି ଲାଗୁନି।
ତମର ତେଲ ଖଚ୍ଛ ଆମର ଖାଇବା ଖର୍ଚ୍ଚ।
ନାଇଁ ଆମର ଦେଇ ଦଉଚୁ ଖାଇବା ଖର୍ଚ୍ଚ ତମର ଦିଅ ତେଲ ଖର୍ଚ୍ଚ।
ସୁୁଧା ନାଇଁ।
ହଁ।
ଆ ଖାଇବା ମିିଲି ତ ଗୋଟେ ହଁ ହଁ ହଁ ହଁ ଯିବା କିଛି ଅସୁବିଧା ନାହିଁ ତମର ତେଲ ଖର୍ଚ୍ଚ ହେଲେ ଅଧିକା ପଡିବ ହେଇ ଯୋଉ ତେଲ ଖର୍ଚ୍ଚ ହେଇ ଖାଇବା ଖର୍ଚ୍ଚ ହେଲେ ତମର ଅଧିକା ପଡିବ।
ମୁଁ ପଡୁ କିଛି ନାହିଁ।
ହୁଁ ଯିବା ତାହେଲେ ଆଉ।
ଅବଢ଼ା ଆଣିବା ହାରି ତାକୁ ଖାଇବା।
ହୁଁ ଗାଁ ଆଜି ରାତି ସକାଳୁ ସକାଳୁ ପୋରେଇ ଦେବା।
ହଉ ହଁ ଆଜି ବାହାରିବା ଆଉ।
ହଁ ହଁ ରାତିରେ ବାହାରିବ ସକାଳୁ ସକାଳୁ ସକାଳୁ ତାପରେ ହେଠୁ ସନ୍ଧ୍ୟା ବେଳକୁ ପୁଣି ବାହାରିକି ଆସିବା ଆଉ କଣ? ତା ପରଦିନ ଆସିଲେ ହେଲେ ମୁଁ ଡିଉଟି ଯିବି ଆଉ।
ହଉ ତାହେଲେ ତମେ କଥାବାର୍ତ୍ତା ହୁଅ ଆଉ।
ହୁଁ ଆ ମୁଁ କଣ କଥା ହେବି? ତମେ ଘରେ କଥା ହେଇ କି କହିବ ନା ଆଉ।
ତମେ ଫୁଣି ତମ ଫ୍ୟାମିଲି କି ପଚାରିବ ନା।
ମୁଁ କଣ ଆମ ଫ୍ୟାମିଲି କୁ ପଚାରିବି ଆମେ ତ ସ୍ୱାମୀ ସ୍ତ୍ରୀ ଦି ଜଣ ଆ ମୋ ପୁଅ ତିନି ଜଣ ଆଉ କଣ?
ଥାଇ କି କହିଦେଲୁ ଟେଷ୍ଟି। ଥାଇ। ହଁ ଅଁ
ଆ ଆଈ କଣ ଖାଉଛନ୍ତି କି? ଦହି ଭାତ ତମ ପୁଅକୁ ଅମୁଲୁ ଖୁଏଇଦଉଚ। କହିଲି ଆଈ ଦହି ଭାତ ଖାଉଚନ୍ତି।
ଆଜି କଣ?
ଆଜି ତ ଶନିବାର ଆଉ ଉ।
ହଁ, ମୋ ପୁଅ ବ୍ରସ୍ କରିନି ଏତେବେଳ ଯାଏଁ କିନ୍ତୁ ଖାଇଲାଣି ଅମୂଲ।
ତାର ତ ଦାନ୍ତ ନାହିଁ ସିଏ କଣ ବ୍ରସ୍ କରିବ।
ନାଇଁ ଦାନ୍ତ ଅଛି ନା, ଆଗରେ ଚାରିଟା ଉଠିଲାଣି ତଳେ ଦିଟା ଉଠିଲାଣି।
ଛଅ ଟା ଦାନ୍ତ। ସେ ତ ଢୋକି ଦେଉଥିବ ସବୁ। ଆରେ ସିଏ କି ବ୍ରଶ କରିବ।
କରୁଚି ତ ଆଉ। କରୁଚି ତ ଆଉ।
ହଁ ଚାଲୁ, ସଂସ୍ଥା ଚାଲୁ।
ହୁଁ ହୁଁ।
ଭାଇ ବାହାରିଲେଣି ଡିଉଟି?
ନାଇଁ ଭାଇ ଯାଇନାହାନ୍ତି ସକାଳୁ ଯାଇଥିଲେ କୁଆଡେ ଯାଇକି ଆସିକି ଏଇନୁ ଘରେ ଅଛନ୍ତି।
ଯିବେ ଫୁଣି ଆଉ, ଟାଇମ ତ ହେଲାଣି ଯିବେ ଏଇନୁ ଆଉ, ଦଶଟା ବାଜିଲାଣି ଆଉ।
ଦଶଟା, ସାଢ଼େ ଦଶଟା ବେଳୁକୁ ବାହାରିବେ ଆଉ।
ଆଚ୍ଛା।
ଆଉ ରୋଷେଇ କରୁଛନ୍ତି ନା ଠାକୁର ପୂଜା କରୁଛନ୍ତି?
ନାଇଁ ସଇଲାଣି ପୂଜାପୁଜି ସରିଲାଣି। ହୁଁ ହୁ
ନାଇଁ କି?
ମୁଁ ଫାଷ୍ଟ।
ହଁ, ତମେ ଫାଷ୍ଟ ସିଏ ଟିକେ ମଠେଇ।
ହଁ। କିନ୍ତୁ ମୁଁ ଉଁ ଚଞ୍ଚଳ ହେଲେ କଣ ହେଲା ମୋର କାମ ଠିକ୍ ହେଇନଥିବ। ସିଏ ଲେଟ୍ ହେଲେ କଣ ତାଙ୍କର ପୁରା କ୍ଲିୟର କାମ।
ଆଚ୍ଛା। ହଁ ହଉ, ତାହାଲେ ତମେ କହୁଛ ସିଏ ରାଗିବେନି।
ରାଗିବେ କଣ ସତ କଥା ଆଉ ସେ ନିଜେ କହିବେ ତାଙ୍କୁ ପଚାରୁନ। ମୋର କାମରେ ଠିକ୍ ଥିବ ମାନେ କରିବି ଜଲ୍ଦି କିନ୍ତୁ କାମ କିଛି ଠିକ୍ ହେଇନଥିବ।
ଆଚ୍ଛା, ସେ ଯାହା ହେଲେ ରାଗିବେ ତମେ କହୁଚ ତମେ ଚ ଚଞ୍ଚଳ ସିଏ ମଠେଇ।
ହଁ ସେ ମୁଁ ଚଞ୍ଚଳ ସେ ମଠେଇ, କିନ୍ତୁ ମୋ କାମଟା ଠିକ୍ ନୁହେଁ ତାଙ୍କର ଲେଟ କଣ ହେଲା। ତାଙ୍କ କାମ, ତାଙ୍କ କାମ ପୁରା କ୍ଲିଅର।
ତମେ ଚଞ୍ଚଳ କିନ୍ତୁ ତମର କାମ ଲେଟ୍।
କାମରା ନାଇଁ ମୁଁ ଚଞ୍ଚଳ କିନ୍ତୁ ମୋ କାମ କ୍ଲିୟର ନୁହେଁ କିନ୍ତୁ ଅପା ଲେଟ୍ ମଠେଇ, କିନ୍ତୁ ତାଙ୍କ କାମ ପୁରା କ୍ଲିୟର। ହା।
ଆଚ୍ଛା।
ତାହେଲେ କୋଉଟା ଭଲ? କାମଟା କ୍ଲିୟର ଭଲ ନା କାମଟା ନ କ୍ଲିୟର ହେଇଥିବ ଜଲଦି କାମ ସ ହଁ, ତାହେଲେ ତ ତାହେଲେ ସିଏ ଖରାପ ଭାବିବେ କଣ ପାଇଁ।
ହଉ। ସକାଳୁ କଣ ରୋଷେଇ ହେଲାଣି?
ରୋଷେଇ ଡାଲମା ବସିଚି। କରାହେଇନି ଯାଉଚି କରିବି।
ଡାଲମା ବସିଛି ତାହାଲେ।
ହୁଁ।
ଆଜି ତ ସାଧା ଆଉ।
ହଁ ଆଜି ଇଏ ନା ଶନିବାର ଟା ନା।
ହୁଁ। ଭାତ, ଡାଲମା, ଆଳୁ ଭଜା, ଟିକେ ହବ।
ମୁଣ୍ଡିଆ ମାରିଦେ, ହଁ ଭଜା ହଉଛି ଆଉ।
ହୁଁ। ହଉ।
ଫୋପାଡ଼ି ଦେ ଫୋପାଡି ଦେ
ଖାଇ ସାଇଲଣି ନା ନାଇଁ?
ନାଇଁ ଖାଇ ନାଇଁ। ଟିକେ ଚାହା ପିଇଥିଲି ଯେ ଭଲ ଲାଗିଲାନି ନାଲି ଚାହା ପିଇଥିଲି। ଯାଉଛି ଟିକେ କ୍ଷୀର ଚାହା କରିକିି ପିଇବି।
ହଁ। ପି ଦିଅ, ପି ଦିଅ।
ହଉ। ପୁଣି ଦି ପହରେ କେତେବେଳେ ଖାଇବା?
ଦି ପହରେ, ତ ଆମେ ତ, ଖାଇଲା ବେଳକୁ ଦିଟା, ତିନିଟା ଆଉ।
ନେ ନେ
ଏନ୍ ଟିକେ ଭିଜିଟ ଚାଲିଛି ତ ଦିଟା ତିନିଟା ହେଇଯାଉଛି ଖାଇଲା ବେଳକୁ ଆଉ।
ହଉ ତାହେଲେ କେତେବେଳକୁ ବାହାରିଆ?
ମୁଁ ରାତି ବାରଟା।
ନାଁ ଏତେ ଜଲଦି କି ଯାଇ ହବ? ଦିଟା ତିନିଟା ହବ।
ନାଇଁ ବାରଟା ବେଳକୁ ଗଲେ ସେଠି ସକାଳୁ ସକାଳୁ ପହଞ୍ଚିକି ଦର୍ଶନ କରିବା ନା ଆଉ।
କଣ ଏତେ ସମୟ ଲାଗୁଛି?
ହୁଁ।
ଦି ତିିନି ଘଣ୍ଟା ବା।
ବାରଟାରୁ ଆଜି ଉମ୍ ବାହାରିଲେ ବାହାରୁ ବାହାରୁ ଲେ ଲେଡିଜ ଲୋକ ବାରଟା କହିଲେ ସେ ବାହାରିଲା ବେଳକୁ ସାଢେ ଗୋଟେ ଦିଟା ହବ।
ନେବ?
ହେଲା।
ହଁ ହଁ।
ଲେଡିଜି ବାହାରିଲା ବେଳକୁ ତାଙ୍କୁ ଯଦି ବାରଟା କୁହାହବ ସିଏ ବାହାରୁ ବାହାରୁ ଦିଟା ବଜେଇବେ। ଦି ଘଣ୍ଟା
ହୁଁ।
ତାପରେ ଆମେ ପହଞ୍ଚିଲା ବେଳକୁ ସେଠି ପାଞ୍ଚଟା ଲାଇନରେ ଠିଆ ହେଇକି ପୁଣି ଦର୍ଶନ କରିବାର ଅଛି।
ହୁଁ।
ଆଉ ସବୁ ହେଲା ବେଳକୁ ତ ହେଇଗଲା ସକାଳୁ ପାହିଲା ଆଉ କଣ ଅଛି ଜେ? ଆଉ ତମେ ଯଦି ସ ସକାଳେ ଯିବ, ଯାଇକି ଏଇ ଯୋଉ ଖରା ହଉଛି ଦିନରେ
ହଁ
ଦର୍ଶନ କରିପାରିବ ଲାଇନ ରେ ଠିଆ ହେଇକି?
ହଁ ଛୋଟ ଛୁଆ ନେଇକି ଯିବା ନା।
ଛୋଟ ଛୁଆ ନେଇକି ଯିବ। ତମେ ଦର୍ଶନ କରିପାରିବ?
ସେଥିପାଇଁ, ମୁଁ କହୁଛି ଛି ରାତି ପୁରୁ ରାତି ପୁରୁ ଦର୍ଶନ କରିବାକୁ ଠିକ ହବ।
ହୁଁ ହଉ ତାହେଲେ ହଉ ଯିବା ଆଉ ରଖୁଛି କଥା ହେଇକି କହିବ ଆଉ।